ହ
ହ୍ୟାଲୋ। ହଁ, କହ।
କଣ କରୁଛୁ?
ଶୋଇଛି ବେଡରେ ବେଡ ରେ ପଡିଛି ଆଉ କଣ କରିବି? କାମ କରିକି ହାଲିଆ ହେଇକି ପଡିଛି ଆଉ। ତୁ? ଭାତ, ଡାଲି, ଆଳୁ ପୋଟଳ କଷା ଆଳୁ ପୋଟଳ କଷା ଆଉ କଖାରୁ ସନ୍ତୁଳା ନୁହଁ କି, ଭଜା ନୁହଁ ତୁ ଯେମତି କହୁ କଖାରୁ ଭାଜିଲେ ଭଲ ଲାଗେ।
ହୁଁ ହୁଁ ହୁଁ ଏଠି ଅଛୁ ସଆଡେ ଯାଇନୁ?
ମୋ ସ୍ଵାମୀ ପରା କହିଲେ ଏଇଠି ରହିବା କିଛି ଦିନି
ହଁ
ଯୋଉ ଆସିଲା ଆଜି।
ସେ ହୁଁ ହୁଁ ଭାଇ ଡ୍ୟୁଟି
ହଁ ଗଲେ ବାରଟା ବେଳୁକୁ ଗଲେ ମାନେ ଏବେ ଗାଡିରେ ତେଲ ପ କିଏ କଲା ବେଳୁକୁ ପଇସା ସରୁନି ଆଁ।
ହଁ।
ଆଡ ହେଲେ ଯୋଉ କନାଥିଆ
ଘର କାମ ଚାଲିଲାଣି କି?
ହଁ କାଲି ଆସିଲେ ସେ ଠିକାଦାର ଆସିଲା ମିସ୍ତ୍ରୀ ଆସିଲା। ହଛି
ଆଜି ହୋଉଥିବ ଆଉ।
ହଁ ଖାଲି ଅଯଥା ପଇସା ଦାଉଜ
କମେଇ
ସେଟି ଟ୍ୟାଙ୍କି ଟା ଆଗ କରିବା କଥା ନା।
ଯୋଉ ଲାଟିନ୍ ଟାଙ୍କି।
ହଁ।
ହଁ ହଁ ସେଟା ତ ଆଗ ହବ।
ଏଠାରେ କଁ କହିଲୁ ସେଇଟା କରିବା କଥା ସେ ଠିକାଦାର୍ କହିନି କି ଆର୍କିଟେ କହିନି ସେ ଠିକାଦାର୍ ତ ଆସେ ମନୁ ମନ ସେ କରି ଚାଲିଛି ସେ ଭାବିଛି ବୋଧେ ଅଲଗା କୋଉଠି କରିବେ କି କଣ ବୋଲି। ମାନେ ଅଖା କଣ ଟା ସୁଖା ସୁଖା ତିରିଶି ଯାଇଛି କାଲି।
କମେଇ
ଗୁରୁ ମାଟି ପକା ହେଇଛି ନା ଫାଉଣ୍ଡେସନ୍। ହଁ ହଁ ଖୋଳା ହେଲା ସେ ଯେସିବିି ବାଲା ଗୋଟେ ଘଣ୍ଟା କୁ ଚୋଉଦଶ ଟଙ୍କା। ପୁଣି ତିରିଶି ନା ତେତିଶ୍ ହଜାର୍ ଟଙ୍କାର ମା ପିଆ ଆସିଥିଲା।
ହଁ ଉଁ
ସୁଖା ସୁୁଖା ପଇସା ଯାଉଚି ବାଧୁଚି ବୋହୁତ୍
ବାଧିବନି ଏଇଟା କିନ୍ତୁ ସେ କହନି କି ମିସ୍ତ୍ରୀ ଧରିକି ଆମ
ଏ ବଙ୍ଗାଳି ମିସ୍ତ୍ରି ଗୁଡା ଜାଣୁଛନ୍ତି କି ନାହିଁ ସେଟା ଭଗବାନଙ୍କୁ ହିଁ ଜଣା ବୁଝିଲୁ।
ନାଇଁ ବଙ୍ଗାଳି ମିସ୍ତ୍ରି ମାନେ ତ ଓଡିଶାରେ ନାହାନ୍ତି।
ଏମାନେେ ଏଠି ଓଡିଶାର ଯୋଉ ଠିକାଦାର୍ ନା ସେ ବାର ଫୁଟ୍ ହିସାବରେ ଦୁଇଶ ଅସି ଅଶୀ ନା ଦୁଇଶହ ନବେ ଟଙ୍କା କୋହୁଛନ୍ତି ଏଠି ହେଲା।
ହଁ।
ତ୍ରୟଁ ଦୁଇଶ ତିରିଶ୍ ଟଙ୍କା ନା ଦୁଇଶହ ଚାଳିସ୍ ଟଙ୍କା ନୋଉଚି।
ଓ ହୋ ଠିକା ଦେଇ ଦେଇଚ ନାଁ।
ହଁ ଠିକା ଦେଇଦେଇ
ହଁ ଠିକା ଟା ଭଲ ନହେଲେ ପଇସା ନେଇଯିବ ଛାଣି
ତ ଛାଣୁଚି ଏବେ ଠିକାଦାର୍ ତ ଛାଣୁଚି ଆଉ।
ଠିକ୍ ଠିକ୍ ଠିକ୍ କେବେରୁ ତାହାଲେ ମୋ ଆ ସିକେ ଠିକା ଧରିଥାନ୍ତେ ଖୋଳିବା ପାଇଁ ବି ଯଦି କହୁନା କଣ ଜାଣିଛି ତାହେଲେ ସେ କିଛି ଜାଣିନି। ମାନେ ଲାଟି ଗାଳି କରିବା କଥା ଭାଇ ଗାଳି କରିଲେନି।
କିଏ ଜାଣିନ କି ଭାଇ କେବଳ ତୋର ମୋ ଉପରେ ବାଘ ହେଇପାରିବ। ଅନ୍ୟମାନଙ୍କ ଉପରେ ନୁହଁ।
ତମେ ପଇସା ଦଉଚ ମାନେ ତମେ ତମର କାମ ହାସଲ କରିବ ନା।
ହେତବଳେ କରିଦେଇଥାନ୍ତୁ ଯଦି ପୁଣି କଣ ହେଇଥାନ୍ତା ପ୍ଲାଷ୍ଟର ଫ୍ଲାଷ୍ଟର ମନେକର କରଥାନ୍ତୁ। ବୁଝିିକି କରିବା କଥା।
ଏଟା ଉଠୁଚି ଠିକ୍ ଠାକ୍ ହୋଉ ଆଉ ଆଗୁରୁ ଯେମତି ପିଲାମାନେ ଘେ ଥିଲା ବୋଲି କହୁନଥିଲି ତତେ?
ହୁଁ।
ସେମିତି ହବ।
ମାନେ ଉପର ତଳ? ଉପରେ ତୁ ରହିବୁଟି?
ନା ସିଏ ରହିବ ଉପରେ?
ମଝିରେ ମୁଁ।
ଶୁଣା ଯାଉନି ତୁ ରହିବୁ ନା?
ମଝିରେ ମଝିରେ ମୁଁ ତଳେ ଦୋକାନ୍।
ଆଉ ଉପରେ ସିଏ ଉଁ?
ହଁ।
ଓ ରୋଷେଇ ଅଲଗା ଅଲଗା?
ହଁ।
ସରୋଜ୍ କହିଲା?
ମୋ ଭାଇ ଭାଇ ନିଜେ କହିଲେ।
କଣ କହିଲା ସରୋଜ?
ସିଏ କହିନି କିଛି ତାକୁ କୁହାହେଇନି।
ଓହୋ ଆଚ୍ଛା ଶାଶୁ?
ସିଏ ରାଜି।
ହଁ ସେମତି ଭଲ ବି ଗୋଟେ ଆଡୁ।
ମୁଁ କହିଲି ଦେଖେ। ଏବେ ତ ଶାଶୁ ଶ୍ୱଶୁରଙ୍କୁ କାମରେ ବାଦଲ ଉଡିକିନା ବସୁଛି।
ହଁ ବା ସେଇୟା ଏମତି କଲେ ଭଲ ନୁହନ୍ତୁ।
ମୁଁ କାହିଁକି ଅଯଥାରେ ହଇରାଣ ହେବି ଆଉ ସବୁ କଥାରେ କହୁଛି ତା ଛୁଆର ଭବିଷ୍ୟତ ଅଛି ବୋଲି ମୁଁ। କଣ ଭବିଶ୍ୱତରେ ଛୁଆ ପିଲା କରିବିନି ନା ମୋର କେବେ ଛୁଆ ହବନି କିଲୋ।
ହୁଁ ହଁ ନାଇଁ ଦେକେ ସେ ଯୋଉ ବାଦ ଖୋଜୁଛନ୍ତି ତା ସ୍ଵାମୀ। ମାନେ ତାଙ୍କ ପୁଅକୁ ମଣିଷ କଲା କିଏ ମା ତ କରଚି ନା ନାଇଁ ନା ହେନ୍ତି ବଡ ହେଇଗଲା। ବାହା ହେଇଗଲେ ତମ ସ୍ୱାମୀ। ଆଉ ସେ ମା ବଡ କରିନାଇଁ କାମରେ ଏନ୍ତିଆ ହବୁନ୍। ଖାଦ କରିବୁ ଭଲ ନୁହନ୍ତି।
ମା ସହିତ ତ ବାଦ କରୁଛି ବୁଢାଟାକୁ ବି କାମରେ ଖଟେଇ ଦଉଛି କହୁଛି ଏଇଟା ଏଇ ଟି କରିପାରୁନ କି ସେଇଟା ସେମତି କରିପାରୁନ କି ତୁ କଣ କିଆଁ ଅଛୁ ଯେ ତାହେଲେ ତୋତେ ଯଦି ହାଲିଆ ଲାଗୁଚି। କହିବୁ ଆସ ମୋ ସହିତ ଟିକେ ନା ମିଶିକି କରିଦିଅ। କାମ ବତେଇବ କଣ କାଇଁ ମତେ କଣ ଏବେ ହାଲିଆ ଲାଗୁନି ମୁଁ ତ କାଇଁ କାମ ବତଉନି।
ଯାହା ହବ ଭଲ ଏମିତି କିନ୍ତୁ ଭଲନୁହଁ। ଆମର ଆଜି ରାଜ ଝିଅକୁ ମୁଁ ମେଡିକାଲ ନେଇକି ଯାଇଥିଲି।
ହଁ
ମାନେ ଏତେ ଜ୍ଵର ରାତଟା ସାରା ଖାଲି କମ୍ପଉଢୁଥିଲା ମାନେ ସେ ମାନେ ସୋ ଚା ରାତିରୁ ଉଠି ପଡିଛି ଜ୍ୱର ପାଇଁ। ଏଇନି ଗଲା ବେଳକୁ ସାଇଜ ରେ ଶୋଇନି ଛିଟ ପଟ ଖାଲି ହ ହଉଛି। ଚିଡଚିଡି ତାଙ୍କ ଘରୁ ଗଲା ମାନେ ଖାଇନିବି ଭଲ ସେ ଜାଣିଛୁ। ତାଙ୍କ ଘରକୁ ଗଲା। ଆସିବାକୁ ଥିଲା କାନ୍ଦିଲା ଯେ ଅଧଘଣ୍ଟା କାନ୍ଦିଲା। ରାସ୍ତାରେ ଆସିଲା ଅଧଘଣ୍ଟା କାନ୍ଦିଲା ମାନେ ଘଣ୍ଟେ କାନ୍ଦିଲା ଜୋରରେ ଚିଲେଇ ଚିଲେଇ ଏମିତି ତା ଜୀବନରେ ନ୍କାନ୍ଦି ନଥିବ ଘଣ୍ଟାଟେ କାନ୍ଦିଲା। କାନ୍ଦି ସାରିଲା କାନ୍ଦି ସାରିଲା ପରେ ମାନେ ତାଙ୍କ ଘରେ ଡାଲି ପାଞ୍ଚ ଚାମଚ ଟିକେ ଖାଇଥିଲା ଯେ ରାତିରେ ସାଢେନଟା ଦଶଟା ବେଳକୁ ଘରେ ଖାଇଲା।
ମାନେ କେତେବେଳେ ବାହାରିଲ ତମେମାନେ ଏଇଠୁ କେତେବେଳେ ପୁଣି ଆସିକି ପହଞ୍ଚିଲ।
ଏଠୁ ବାହାରିଲା ବେଳକୁ ସାତଟା ହେଇନଥିଲା ବୋଧେ ସାଢ଼େ ଛଅଟା ସାତଟା ଭିତରେ ପହଞ୍ଚିଲୁ ସାଢେନଅଟା ଦଶଟା ଭିତରେ ସାଢ଼େ ନଅଟା ତ ଚାରିଶହ ପଚାଶ କିଲୋମିଟର ଲୋମା ଯିବା ଆସିବା। ଦୁଇଶହତିରିଶ ଦୁଇଶତିରିଶ ଚାରିଶହ ପଚାଶ ଆଉ
କଣ ପାଇଁ ଯାଇଥିଲୁ କିଛି ଲାଭ ନାହିଁ ଗଲୁ ଆସିଲୁ।
କୁମ୍ଭଶ୍ରୀ ମାନେ ଗୁଙ୍ଗୁ ସାନ୍ଦଦି ପାଇଁ ଯାଇଥିଲି ଆଉ ଯଦି କୁଆଡେ ହେଇଥାନ୍ତା ଯାଇନଥାନ୍ତି। ଆଉ ଯଦି କୁଆଡେ ଯାଇଥାନ୍ତେ ମୁଁ ଯାଇନଥାନ୍ତି ସନ୍ଦିଦିଙ୍କ ଘରୁକୁ ଯିବୁ ବୋଲି ଭାବିଲି ହେଲେ ବା ମାନେ ଯାଇଛି।
ସମୀକ୍ଷା କି ଛିଟା ସମମୀକ୍ଷାବା
ହଁ ହଁ।
ଏତେ ମିଛଟା ଜଣ ଦେ କହିଲା ମାନେ ପ୍ରେଗନଟ ଅଛି। ପୁଣି ଦି ଚାରି ଦିନ ପରେ କହିଲା ମୋର ବ୍ଲିଡିଙ୍ଗ ହେଇଗଲା। ହେଲା ଏବେ ପୁଣି କହୁଛି ମାନେ ଖାଲି ଯେତେବେଳେ ଫୋନ ରେ କଥା ହେଲା ବେକୁ କହୁଛି ଯେ ମୁଁ ଖାଉଛି। ହେଲେ କେତେ ଖାଉଛୁ ବିଲ କେତେ ଏମିତି ହଜମ କରୁଛୁ। ନା ତୁ ଭୁଲି ଯାଉୁଁ ପ୍ରେଗନଣ୍ଟ ଅଛି କୁ କହିଲ ତୋର ବ୍ଲିଡିଙ୍ଗ ହେଇଗଲା ପରେ ମୁଁ କେମିତି ଜାନିବି। ନା ମୁଁ କାହାକୁ କହୁନି କାଳେ କିଛି ହେଇଯିବ ବୋଲି ବୋ ତୁ ମତେ ବି କିଛି କହିବୁନି।
ତୁ ତାକୁ ତ ଭାବିନି କି ଏମିତି ମିଛ କଥାକୁ କଣ ମାନେ ଇଏ କରୁ ତାହେଲେ ତତେ ଦ ମାନେ ଖେଳଉଛି ଆଉ।
ମାନେ ମୁଁତ ଖେୁଛି ନାଇଁ ଆକୁ ଏମିତି କହିଲି ମାନେ ମୋ ରାଲି ଡାଉନ ହବ। ଆରେ ଏମିତିରେ ବି ଗୋଟେ ମଣିଷ କଷ୍ଟ ପାଉଥିବ ତୁ ସେଇ ଜିନିଷ ଟାକୁ ଗୋଟେଜାକ ଟାଇପ ର କଇଦବୁ ବୋ କଷ୍ଟ ଲାଗିବନି।
ଆା ତୁ ତୁ କାଇହିଁ ଶୁଣୁଛୁ କି ତୁ କଥା ହଉନଥିଲୁ ରଙ୍ଗ ଗାଡିୀ ରଖା ଯୋଉ ପାଇଁ କି ଚାଲା ଆଟେ କଣ ଖାଇକି ଗଲେ ଭାଇ।
ଭାତ ଡାଲି ପୋଟଳ ତରକାରୀ ଆଉ କଣ ସେଟା
କଖାରୁ ଆମର ସ ପରିବ ବେସରରେ ମଜା ହେଇଥିଲା ଲଥିଲା ଭାତ ଡାଲ ହ ବେଶର ଦେଇ ହେ ଯାଇଥିଲା।
କଣ ବ
ମାନେ ପରିବା ଗୁଡାକ ମାନେ ପୋଟଳ ଆଳୁ ଛୁଇଁ ଆଉ କଣ କଣ ପରିବା ମିଶିକି ବେସର ଦେଇକି ଭଜା ହେଇଥିଲା ହେଲା।
ହେ ଭସଲା ତୁ କି ତୁ ସ ଆସୁ
ନାଇଁ ମମି ମୁଁ ବା ଭାତ ଭାତ ଖାଲି ତ କରିଦେଇକି ପଳେଇଲି ମେଡିକାଲ ନେଇକି ଯାଇଥିଲି ଝିଅକୁ ତ। ମେଡିକାଲ ନେଇ ଯାଇଥିଲି କରିଦେଇକି ପଳେଇଲି। ଆସିଲା ବେଳକୁ କରିଦେଲେଣି ଆ ଡାଲମା କାଲି ରାତିରେ ଏଗାରଟା ରାତି ତ୍ରା ଆସିଲେ ତାଙ୍କର ଷ୍ଟାଫ ର କାହାର କଣ ହଉଥିଲା ତାଙ୍କ ହାତରେ ଡାଲମା ପଠେଇଲା। ପଠେଇଲା ତ ଡାଲମା ଥିଲା ଡ଼ାଲମା ଖାଇଲୁ ସାଲଟ ହେଇଥିଲା ଆମ୍ବ। କାଲି ରାତି ହୁଁ।
ତୋ ଶାଶୁ ଯେମିତି ଏବେ କରିଦେଲେ ଏମିତି ସିନା ହଁ ମୋ ବୋହୁ କି ନାହିଁ ମୁଁ କରିଦେବି କି ଖୁସି ଲାଗିବ। ଇଏ ବି ଗୋଟେ ଦେହ ଦେଖିଇକିନା ବସିକିନା ରହୁଛନ୍ତି ତାଙ୍କୁ ହିଁ କଷ୍ଟ ଲାଗୁଛି ଆଉ କାହାକୁ
ହଁ ଏବେ ଦେଖେ ମୋ ବାସ ବାସନ ମାଜୁଥିଲି ମମି ଆସିଲେ ତାଙ୍କ ଲୁଗା ଯୋଉଦି ଦେଲେ ମୋର ଲୁଗା ବି କାଲି ଯୋଉଟା ପିନ୍ଧି ଥିଲି ଚଉଦି ଦେଲେ। କି ମୁଁ କାମ କଲା ବେଳେ ବାସନ ଏ ଯୋଉ ଯାଇକି ଠାକୁ ଉପରୁ ଲୁଗା ହାରିକା ଆଣିକି ଆସିଲେ ଭାରି।
ହଁ ମାନେ କରୁଛନ୍ତି ଏଗୁଡା କରୁଛନ୍ତି ମନା କରିବି କମ ପାଇଁ।
ତ ଲୁଗା ଯଉତିଆ ତାଙ୍କର କଣ ଦରକାର କହୁନୁ ସାଇଜ ରେ ଲୁଗା ଯଉତିକି ରଖିଦେଲେ।
ବୋହୁ କୁ ନିଜ ଘରର ମେମ୍ବର ଟାଇପ ର ଭାବିବା କଥା ଯଦି ମାନଙ୍କର ମୁଁ ଯେତିକି ଦେଖିଛି ଆଙ୍କର ବୋହୁ କୁ ବୋହୁ ଭଳି ଭାବନ୍ତିନି।
ସେଇ ସବୁ ଆଗ ଆଗ କାଳରେ ସମିତି ଭାବୁଥିଲେ ସେଟା ଏବେ ମାଇଣ୍ଡ ଟା ଚେଞ୍ଜ କରିବା କଥା। ଚେଞ୍ଜ ହେଇନି ଯୋଉ ମାନଙ୍କର ହେଇଚି। କାହାର ହେଇଥିବ ହେଇଥିବ କାହାର ହେଇନି ହେଇନି ଯାହାର ହେଇଛି ଯଦି ହେଇଥିବ କାହାର ହେଇନି ହେଇନି। ସେଇ ମାଇଣ୍ଡ ରହିଯା ଚି ଆଉ ମୁଁ ଯେମିତି ପାଇଥିଲି ମୁଁ ସେମାନଙ୍କୁ ବି ସେମିତି ଇଏ କରିବି।
ତାହାର କ୍ଷତି ହଉଚି ଚା ତାଙ୍କର ହିଁ ତ କ୍ଷତି ହଉଛି ମାନେ ପୁ ବୋହୁ ଅଶାନ୍ତି ରହିଲା ମାନେ ତ ପୁଅ ବି ଅଶାନ୍ତିରେ ରହିବ।
ହଁ ସେଇଟା କି ଜାଣୁଚି କି। କାଲି ମୁଁ ଜାଣିଲି ଛୁଆ ଦେହ ଖରାପ ନେଲି କଷ୍ଟ କିଏ ପାଇଲା।
କୁହନୁ ତୋ ଛୁଆ କଷ୍ଟ ପାଇଲା ସେ କଷ୍ଟ ଟା କହିପାରିବନି ତୁ ମା ବୋଲି।
ମୁଁ ପାଇନି ମୁଁ ପାଇନି ସିଏ ପାଇଲା ଛୁଆ ପାଇଲା ମୁଁ କଣ ପାଇଲି ମୁଁ କିଛି ପାଇନି। ହଁ ରଖୁଛି ମୁଁ ଆଉ ଥରେ କରୁଚି ହେଲା।
ହଉ।